କଣ କରୁଚୁ? ମୁଁ ବସିଥିଲି ଆଉ। ପଢ଼ୁଥିଲି ଆ। ଆଉ ସନ୍ଧ୍ୟାବେଳେ ନାସ୍ତା କଣ କଲୁ?
ମୁଁ ବିସ୍କୁଟ ସରୀ ମିକ୍ସଚର।
ଓ ହୋ। ଆ କ ଏଗ୍ଜାମ ଅଛି ଆଉରି ଦି ମାସେ ଖଣ୍ଡେ। ଆଉ ଖରାବେଳେ ନାସ୍ତା କଣ କରିଥିଲୁ?
ହୁଁ ମିକ୍ସଚର ବା।
କଣ କଇଲୁ?
ମିକ୍ସଚର୍ ତୁ
ମୁଁ କିଛି କରିନି ସନ୍ଧ୍ୟାବେଳେ ଆଉ ଖରାବେଳେ ଯାହା ଖାଇଥିଲି ଆଉ କଲେଜ ଆଜି ଯାଇନି ବର୍ଷା ଫର୍ଷା ହଉଥିଲା ଆଉ ସେଇଥିପାଇଁ ଗଲିନି କଲେଜ ଆଉ
ଦିନ ସାରା
ଦିନ ସାରା ଏଠି ତ ପ୍ରାୟ ଟାଇମ ହଉଚି ବର୍ଷା ଆଉ ମୁଁ ଦି ଦିନି ହେଲା କମ୍ପ୍ୟୁଟର କ୍ଲାସ୍ ଯାଇ ପାରୁନଥିଲି ଆଜି ଟିକେ ହେଇନଥିଲା ଚାରିଟାବେଳେ ଯାଇଥିଲି। ହଁ।
ରେନିକୋଟ ହେରିକା ରଖିବୁ ପିନ୍ଧିକି ଯିବୁ ଭାରି
ଆରେ ସାର୍ ବି ଆସିବା ଦରକାର କି ନାଇଁ ନା ମୁଁ ଖାଲି ଯାଇକି ଏଠି ଫଟୋ ଦେଖିବି କାର ବର୍ଷାରେ
ପ୍ରାକ୍ଟିସ ପ୍ରାକ୍ଟିସ।
ଆଉ ଦେହ ବା ସବୁ ଭଲ?
ହୁଁ ତୋର?
ହଁ ମୋର ଭଲ ଏବେ ଆମର ଏମ ଏସ୍ ଦଶ୍ ପଢା ହଉଛି।
କାଲି ତ ତୁ କଲ କଲୁ ହେତବେଳେ କଲେଜ ଥିଲି ଆସିଲି ଏଠି ପହଞ୍ଚିଲି ଆଠଟା ଚାଳିଶ ରେ।
ଓହୋ ଏତେ ଲେଟ ରେ ଆଁ?
ହଁ ଏମାନଙ୍କର ତ ଥିଲା ଏଇ ଖୁନି ଆସିକି ପହଞ୍ଚିଛନ୍ତି ଆଜି ମୋର ନଥିଲା ବୋଲି।
ଓହୋ ଆଜି ତାଙ୍କର ଅଛି?
ଥିଲା ବୋଲି ହଁ ଥିଲା।
ଓହୋ କାଲି ଆସିିକି ଫେରେ ଖାଇ ପିଇକି ଶୋଇଲା ବେଳକୁ କେତେଟା ଡେରି ହେଲାଣି ରୋଷେଇ ସରିକି। ଆଃ। ମୁ କହିଲି ଆମର ତ ଏବେ ଏମଏସ୍ ଦଶପଡା ହଉଛି। ଆଉ କମ୍ପ୍ୟୁଟର ତ କିଛି ଆଣିନି ଆଉ। ଏଗୁଡା ଗୋଡା କୁଆଡୁ ଆସିବ ଏଥିରେ।
ସବୁ ଦିରେ ଥାଏ।
ପି ଜି ଡି ସି ଏ କରୁଛି।
ଆଉ ମେଜୁର ପାଇଁ ମଗେଇଥିଲି ଯୋଉ ବେଲ୍ଟ ହେରିକା ରିଟର୍ନ ମାରି ଦେଇଥିଲି ସେଇଟା ଆଜି ଆଇଲା ଆଉ ଗୋଟେ ଯୋଉ ମଗେଇଥିଲି ଆଉ ଗୋଟେ କଲର ର। ହ। ଆଁ। ଆଜି ମଗେଇଲି ଆଉ ତାକୁ ପିନ୍ଧେଇନି ତା ପାଖରେ ଥୋଇ ଦେଇଥିଲି ସେ ଚିହ୍ନିବ ବୋଲି ତାକୁ ଅଡୁଆ ନ ଲାଗିବ ବୋଲି ଆଉ। ଆଉ ତୋର କଣ ଖବର କହ? ଆଉ ଘରୁକୁ କେବେ ଯାଉଛୁ?
ନି।
କଣ କହିଲୁ?
ଯିବି ନିି କହିଲି।
ଅ ହ। ହଁ ବଡ଼ାଇମ ଫୋନ କରିଥିଲେ କଣ କହିଲେ? ଆଁ।
ଇଣ୍ଟର୍ନସିପ୍ କରିବୁ କଉଢୁ ଚାକିରି କରିବୁ ଖାଲି ତ ସେଇ କଥା ସବୁବେଳେ।
ଏବେ ଆଇିଲେ ଡ୍ୟୁଟିରୁ।
ବଜ।
କଣ କହିଲୁ?
ଜେଜେମା କଣ କରୁଛନ୍ତି?
ଆଉ କଣ ଟିବି ଦେଖୁଛନ୍ତି ଆଉ ମମି ରୋଷେଇ କରୁଛନ୍ତି। ତୁ ରୋଷେଇ କଲୁଣୁ? ହଉ ସେଇଟା ଖାଇଦବ ଆଉ ରୁଟି ବୁଟି କିଛି କରିବୁନୁ।
ଆମର ରୁଟି ହୁଏନି।
ହୁଁ।
ଆମର ରୁଟି ହୁଏନି।
ତ ଭାତ ଖାଇଦିଅ। ହଁ ହ। ଆଉ ସେ ଦିଦି ମାନେ ଯଉ କଣ କରୁଥାନ୍ତି?
ଫ୍ରେଶ ହଉଛନ୍ତି।
ତମ ମାନଙ୍କ ସମସ୍ତ ଦେହ ପା ଭଲ।
ଟ୍ୟୁସନ ରୁ ଆଇଲାଣି ନା
ନାଇଁ ଆଜି ତାର ଟିଉସନ ନାଇଁ।
ତାର ଏ ତାର ଏ ଖୁଣିଆ କେତେ କ୍ଲାସ ହେଲା ନବମ ନା।
ଏବେ ହେଲା ଟେନ୍ଥ।
ଦଶମ ଛୁଆ ହେଇଗଲାଣି ଆଉ।
ଟେନ୍ଥ ହେଇଗଲା ଉଁ ଦବ ସତେଇଶ ରେ ଏକ୍ଜାମ ଆଉ।
ପୁଣି ତାର ଏକ୍ଜାମ ସରିଲେ ତାର ଟେନସନ୍ ପୁଣି ପ୍ଲସ୍ ଟୁ କରିବ।
ହୁଁ। ଆ ଚାଲଛି ଆଉ। ଗୁଗୁଲ ଫେରେ ଏ ଥର ଅଷ୍ଟମ ନା ନବମ ହେଲା? ଅଷ୍ଟମ। ତାର ଆର ବର୍ଷ ନବମ ତାର ବର୍ଷ ଟେନ୍ଥ ଆଉ କଣ? ହ
ସବୁ ଛୁଆ ବଡ ହଉଛନ୍ ଧୀରେ ଧୀରେ ଆ
ହୁଁ ଧୀରେ ଧୀରେ।
ଧୀରେ।
ଏବେ ତ ଅଁ ବ ଉ ବହୁତ ସ୍ପିଡ ଚାଲିଛି ସବୁ କିିଛି। ହଁ। ଆଉ ପିଜୁଳି ଖାଇବୁ।
ପିଜୁଳି ଖାଏନି।
ଆଉ କଣ ଟା ଖାଉ? ପାଚିଲା କଦଳି।
କଦଳୀ ବି ଖାଏନି ମୁଁ।
ଆଉ ତୁ ଏମିତି କଥା କହୁଛୁ ଯେନ୍ତି ଦଶ ଦିନ ହେଲା ଖାଇନୁ ବଡିରେ କିଛି ନାହିଁ ଭଳିଆ।
ଆରେ କଣ କ ଛାଡ଼ ତୁ ବୁଝିହଉନି।
ମାନେ।
କଣ ହେଇ କଥା ତ ମୁଣ୍ଡ ଖାଲି ରହିଲା ସବୁବେଳେ ଆଉ।
ଦେଖିବା ମୁଁ ସେଇ କାଲି ତ ଶନିବାର କଲେ ଯିବିନି ରବିବାର ଯିବିନି। ସୋମବାର ଯି ମଙ୍ଗଳବାର ଦିନ ଯିବି ଆଉ।
କଲେଜ ନଗଲେ ପଢୁଛୁ କଉଠୁ?
ଆରେ କଲେଜ ରେ ବି ତ କ୍ଲାସ ହବା ଦରକାର ଖାଲି କଣ ଯାଇ ମୁହଁ ଦେଖିବାକୁ ଯିବି ନା କଣ?
ବିନା କଲେଜରେ ସବୁ ବୁଝା ବୁ ମାନେ ପଢ଼ି ପୁଢ଼ା ଦଉଛୁ ନିଜେ ଏଇଯଉ ବିନା ଟ୍ୟୁସନ ରେ।
ପ୍ଲ ଟ୍ୟୁସନ ପ୍ଲସ ସ୍ତ୍ରୀ କୋଉ ଟ୍ୟୁସନ ଟା ଅଛି ହବା ପାଇଁ?
ସାଇନସି ଚ୍ଛୁଆ ତ ହୁଅନ୍ତି ହିଁ ଆଉ।
ହୁଅନ୍ତି ତ ଏଠି ନାହିଁ।
ରହିଥାଆନ୍ତୁ।
ନହେଲେ ହେଇ ବି ନଥାନ୍ତି ମୁଁ। ହଁ ହେଇଥାଇ ପାରିଥାନ୍ତି ଯଦି ପାଖରେ ହେଇଥାନ୍ତା। ଯେମିତି କିି କୁଆଖିଆ ହେଇଗଲା ହୁଁ। ଆଉ ତ ପାଖାରେ ହେଲେ ହୋଇଥାନ୍ତା ଆଉ ଏତେ ଦୁରରେ ହେଲେ କିିଏ ଯିବ? ଅଛନ୍ତି ଯେ ଆମର ଗୋଟେ ମ୍ୟାାମ କର କରାଉଛନ୍ତି ହେଲେ ଜାରକାରେ। ହେଲେ ଅଧା ଦିନ ତାଙ୍କର ଛୁଟି। ପଇସା ହେଲା ସାଢେ ତିନି ହଜାର
ପଇସା ନ
ଉହାଁ ହୁଁ ଅଧା ଦିନ କରୁନାହାନ୍ତି ଟିଉସନ୍ ଏ ହଁ କୋଚିଂ। ତାଙ୍କ ଇଛାହେଲେ କରିବେ ନହେଲେ ନାହିଁ ନା ଆ କିଛି କିଣିନି ମୁଁ ମେମୋରେ ଦରକାର ପଇଲେ ମୁଁ ନେଇ ଆସୁଛି
ଲାଇବ୍ରେରୀରୁ ନେଇ ଆସୁନ?
ହଁ। ଏଇ ନେଇଆସୁଛି ଆଉ। ଆଉ ମତେ ଗୋଟେ କଣ ଗୋଟେ ସଜେସନ୍ ଦେଇନି ଫେସୱାସ?
ମୁଁ ତ ଡଟ ଆଣ୍କି ୟୁଜ୍ କରୁଛି ଭଲ କାମ ଦେଉଛି।
ଭଲ କାମ ଦଉଛି କେତେ ଟଙ୍କା ଅଏଲି ସ୍କିନ୍ ପାଇଁ ଖାସ୍ କରି କହ?
ସେଇଟାଇ
ଏଟା ଅଏଲ ସ୍କ୍ରନ୍ ପାଇଁ?
ତୋର କଣ ଖାଲି ଅଏଲ ଚଢ଼େଇ ବାର ଛଡେଇ ବାର ଅଛି ନା କଣ?
ଆଉ କିଛି ରଖି
ଏଇଟ ତ ଅଲ ସ୍କନ୍ ଟାଇପ ଅଛି
କଣ ଅଛି ସେ କମ୍ବିନେସନ ଅଛି? ଓ ହୋ
ୟୁଜ୍ କରେ ତୋ ପାଇଁ ଭଲ
ଆଛା।
ଦ ଗହହା ଗ ବିି ଡ଼ଦ ।
ବେଗ ଗୋଡାତ ରହୁଛି ଆଉ? ହଁ ମୁଁ ଚୁଟିରେ? ଏବେ ସିଧା ହେଇଗଲାଣି କାହିଁ କହିଲୁ ମୁଁ ଏଇ ଯୋଉ ଆଲାଉ ଆ ମୋ ଚୁଟି ଟା ସିଧା ହେଇଗଲାଣି କାହିଁ କହିଲୁ? ଆଉ ମଡା ମଡା ନାହିଁ ଯ ହଉ ହଁ ତୁ କେମିତି ଜାଣିଲୁ?
ବା ତୁ ଏଣେ ଆଲୁ ବହି ରହିଗଲୁ
ଓ ହୋ ତାପରେ ଯୋଉ ରାଉରକେଲା ରୁ ଆଣିଥିଲେ ଯୋଉ ମମି ଗୋଟେ ଯୋଉ ଆଲଭେରା ମମି ନା ଜେଜମା କିଏ ଆଣି ଥିଲେ ଜେଜେ ମା। ଗୋଟେ ଗଛ ଏଇଟା ହିଁ ଲାଗିଛି ତାର ସେଇଟା ମାନେ ଭଲ କ୍ଵାଲିଟି ଟା ସେ ଗ ଛଡା ମାନେ ଦେଖିନୁ ଗୋଟେ ଗୋଟେ ଆଲୋଭେରା ବଡ ହେଇଗଲା ପରେ ଟିକେ ଗନ୍ଧା ଗୋଟେ ଟାଇପ ର ବାସ୍ନା ହୁଏ ଗୋଟେ ଟାଇପ। ଅଲଗା ଅଲଗା। ଆଉ ଟିକେ ହଳଦିଆ ହଳଦିଆ ବି ବହୁତ ଚିପ ଚିପା ବି ଥାଏ। ଏଟା ଏଟା ସେମିତିଆ ନାହିଁ ଭଲ ଅଛି ଲଗେଇଲେ ବି ଲାଗୁ ଲାଗୁନି ମୁଁ କଣ ଗୋଟେ ଲଗେଇଛି ବୋଲି ପାଣି ଲଗେଇଲା ଭଳିଆ ଲାଗୁଛ।
ଟିକେନାକୁରୁ ଚୁଟି ବୋଲି ଲଗେ଼ଇଲୁଗା ଦଉଛୁ ଆମେ କଣ କରିବୁ?
ହ ସବୁବେଳେ ଲଗଉନି ବାଇଚାନ୍ସ। କିଆ ନା ମୋ ଚୁଟି ବହୁତ ବେକାର ଅଛି ସେଇଥିପାଇଁ ମୁଡା ମୁଡା ହେଇଯାଉଛି ଚିଡା ଲାଗୁଛି ମ ମତେ। ତେଲ ଫେଲ ଲଗଉନଥିଲି ଏବେ ତେଲ ଫେଲ ୟୁଜ୍ କରୁଛି ହପ୍ତାହରେ ଦି ତି ଦିଇଥର ଖଣ୍ଡେ ଆଉ। ଆ ଓଗ୍ଲେଶ ଟା ଆଣିବା ନା।
ଗ।
ସନଗ୍ଲାସ ସନଗ୍ଲାସ କଣ କରିବି ମାନେ? ଯାହା ହେଲେ ତ କୁଆଡେ ଗୋଟେ ଯିବା ଆସିବା।
ମୋ ପାଖରେ ଅଛି ଗୋଟେ ନେଇଯା।
ମୁଁ ମୁଁ ପ୍ରେସକ୍ରାଇବ ଦେଖିକି ଆଣ। ଯାହା ନାହିଁ ତାହା ଚଢେଇ ଦିଏନି।
ହଁ ତେ ସୁଟ କରିବ ହେଲା।
ଫେନଟା ରଖିଛୁ କେମିତି ମାନେ ରାଉଣ୍ଡ?
ନୋ ଚେପଟା ଚେପଟା ଚେପଟା।
ହଁ ମାନି ବନି। ମୋ ଦେହରେ ୱଲଫାୟାର ଦରକାର ନହେଲେ ସ୍କୋୟାର ଦରକାର। ହଉ। ଏବେ କି ପୂଜା ହଉଛି ଗଣେଶ ପୂଜା ନା।
ଏବେ ଗୁଡେ ଗଣେଶ ପୂଜା ଆସେ ଏବେ ରଥଯାତ୍ରା ଆସୁଛି ନା।
ହଁରେ ଠିକ କଥା ସରି।
ଙ୍କ
ଆଜି କଣ ରୋଷେଇ କରୁଛନ୍ତି କେଜାଣି ବହୁତ ଦିନ